ହାଲୋ।
ହାଲୋ ମ୍ୟାମ୍ ନମସ୍କାର। ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ। ଆଉ କଣ କରୁଛନ୍ତି? ହଁ ମୁଁ ବସିଛି। ସନ୍ଧ୍ୟା ଦେଲି ଭାଗବତ ପଢିଲି ଚା ପିଇକି ଆଉ ଏମିତି ବସିଛି କ୍ୟାଲେଣ୍ଡର ଦେଖୁଥିଲି ଆଉ ଫୋନ ଦେଖୁଛି ଆଉ।
ଆଛା। ଆପଣ ଭାଗବତ ପଢନ୍ତି ସନ୍ଧ୍ୟା ବେଳେ?
ହଁ ସନ୍ଧ୍ୟାବେଳେ ଯଦି ସନ୍ଧ୍ୟାବେଳେ ନୁହଁ ସକାଳେ ଏମିତିକା ଡେଲି ପଢେ।
ଆଛା କିଛି ମାନେ ଭାଗବତରୁ କଣ ଶିଖିଛନ୍ତି ମତେ ଟିକେ କହିପାରିବେ? କାରଣ ମୁଁ ଭାଗବତ ଶୁଣେ କିନ୍ତୁ କେବେ ନିଜେ ପଢିନି।
ଭାଗବତ ସବୁ କୃଷ୍ଣଙ୍କର ସବୁ ଲୀଳାଖିଳା ସବୁ ଭାଗବତରେ ବର୍ଣ୍ଣନା କରାହେଇଛି। ଭାଗବତ ଶ୍ରୀମଦ୍ ଭାଗବତ ଆଉ ଗୋଟେ ଭଗବତ ଗୀତା ଭାଗବତ ରେ ହଉଛି ଅ ଅ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝେଇଛନ୍ତି କିନ୍ତୁ ଗୀତାରେ
ଆଜ୍ଞା।
ଆଉ ସିଏ ଅଲଗା ଆ ଆ ଭାଗବତର ମୋର ଅଧ୍ୟାୟ ଥିଲା ହିରଣ୍ୟ କଶ୍ୟପ କୁ ବଧ ହିରଣ୍ୟ କଶ୍ୟପ ର ବଧ ଟା ବହୁତ ରୋମାଞ୍ଚକର ଥିଲା କଣ? ନା ସିଏ ବର ପାଇଥିଲା ଆଉ ବ୍ରହ୍ମାଙ୍କଠୁ ବର ପାଇଥିଲା ମତେ ଏମିତି ତି ବର ଦିଅନ୍ତୁ ମୁଁ ପୁରା ଅମର ଅଜୟ ହେଇକି ରହିବି ମୋ ଉପରେ କେହି ହେବନି ଅସୁର ମାନଙ୍କ ଭିତରେ ରାଜା କରିବି ସେ ଦେବତା ମାନଙ୍କୁ ବହୁତ ତ ହଇରାଣ କରୁଥିଲା। ତାପରେ ଦିତୀୟତଃ ଦିନରେ ମରିବିନି ରାତିରେ ମରିବିନି ଅସ୍ତ୍ରରେ ମରିବେନି ଶସ୍ତ୍ରରେ ମରିବେନି ଆଉ ଘରେ ମରିବେନି ବାହାରେ ମରିବେନି ମାନବ ମାରିବେନି କି ଦାନବ ମାରିବେନି ଏମିତି ଗୋଟେ ବର ପାଇଥିଲା କାରଣ ବହୁତ ଦେବତା ମାନେ ତାକୁ ହ ସଂହାରହାର କଲା ପରେ ଅଶ୍ୱ ଅତିଷ୍ଠ ହେଇ ପଡିଲେ। ଅତିଷ୍ଟ ହେ ପଡ଼ିଲେ ସେ ସେଠୁ ଆଜି କଣ କଲା ଆଜି ଯୋଉ ଟପିକ ଟା ଥିଲା ସେ ସେଠୁ ପ୍ରଭୁ କଣ କଲେ ପ୍ରହଲ୍ଲାଦ ଯେତେବେଳେ ତା ପୁତ୍ର ହିରଣ୍ୟ କସିପକକୁ ବଧ କଲେ ପ୍ରହଲ୍ଲାଦ ସେକହିଲା କହିଲା ତୋ ପ୍ରଭୁ ପ୍ରଭୁ କହୁଛୁ ପ୍ରଭୁ ତୋର କାହାନ୍ତି ନାଇଁ ଖମ୍ବରେ ଅଛନ୍ତି ଏ ଖମ୍ବ ଟାକୁ ସେ ସେଠୁ ଗୋଟେ ମୁସ ଥୀ ମାନେ ମାରିଲା ସେ କ ଖମ୍ବ ଭିତରୁ ବାହାରିଲେ ବାହାରିଲେ ଅତି ଭୟଙ୍କର ରୂପ ସେ କହିଥିଲା ମତେ ମାନବ ମାରିବନି ଦାନବ ମାରିବନି ସେ ପ୍ରଭୁ କଣ ଗଲେ ନରସିଂହମାନେ ନ ଉ ନର ମାନେ ମଣିଷ ସିଂହର ମୁଣ୍ଡ ତେଣୁ ନର ନରସିଂହ ଅବତାର। ହବ ତ ଦିନରେ ମରିବିନି ରାତିରେ ମରିବିନି ସେ ସମୟ ଟା ସନ୍ଧ୍ୟା ଥିଲା ଦିନ ନଥିଲା ନା ରାତି ନଥିଲା ଘରେ ମରିବିନି ନା ବାହାରେ ମରିବି ବିନି ଏରୁଣ୍ଡି ବନ୍ଧ ଏରୁଣ୍ଡି ବନ୍ଧ ଟା ଘରକୁ ଯିବନି ନା ବାହାରକୁ ଯିବନି ଅ ଅସ୍ତ୍ରରେ ମରିବିନି ନା ଶସ୍ତ୍ରରେ ମରିବିନି କୋଉଠି ମରିବ ନା ନଖରେ ବିଦାରିତ କଲେ। ଏମିତି କରିକି କି ତାଙ୍କ ମାସରେ ସେ ଅଧାୟ ଟା ଆଜି ଥିଲା ତାପରେ ପ୍ରଭୁଙ୍କର ରବ୍ର ରୂପ ପ୍ରଭ କ୍ରୋଧିତ ହେଇଯାଇଥିଲେ ଆଉ ସବୁ ଦେବା ଦେବୀ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ସ୍ମରଣ କଲେ। ଆଉ ଏମିତି କଲେ ସେ ଅଧାୟଟା ଆଜି ଥିଲା।
ଯା ହଉ ବହୁତ ବଢିଆ ଲାଗିଲା।
ହିଁ ହିଁ।
ବହୁତ ବଢିଆ ଲାଗିଲା ଏ କଥାଟା ଶୁଣିକି। ମୁଁ ତ ଭାଗବତ ଶୁଣେ ଶ୍ରୀମଦ୍ ଭାଗବତ ବି ଶୁଣେ ଶୁଣିଛି କେବେ କିନ୍ତୁ ପଢିନି ମୁଁ
ଉ ମୋର ଗୋଟେ ଥର କମ୍ପ୍ଲିଟ ହେଇସାରିଛି ଆଉ ଏଇଟା ଦ୍ଵିତୀୟ ଥର ପଢୁଛି। ମୁଁ ଭାବିଛି ଭାଗବତ ମୋ ଜୀବନ କାଳ ଭିତରେ ପାଞ୍ଚ ଥର ପଢିବି ଆଉ ଭାବିଛି ତେଣୁ ଗୋଟେ ଥର ହେଇଛି ଆଉ ସମୟ ଟିକେ ଲାଗେ ବଡ ବହି ଟା
ଆଜ୍ଞା। ଆପଣଙ୍କ ଠାରୁ ଶୁଣିକି ମୋତେ ବି ବହୁତ ଇଚ୍ଛା ହେଲାଣି ପଠ ମାନେ ସେ ବହିଟାକୁ ପଢ଼ିବା ପାଇଁ। ମୋ ପାଖରେ ଅଛି କିନ୍ତୁ ମୁ ପଢିପାରେ ନା।
ଗାଁ ମାନଙ୍କରେ ଭାଗବତ ଠୁଙ୍ଗି ତବେଳେ ଭାଗବତ ପଢିବା ପାଇଁ ନା ସମୟ ନାହିଁ ସମ୍ ଯେତେବେଳେ ପଢିପାରିବ। ସନ୍ଧ୍ୟା ସମୟରେ ତ ଗାଁମାନଙ୍କରେ ଭାଗବତ ଟୁଙ୍ଗିଥାଏ ସନ୍ଧ୍ୟାରେ ବି ପଢ଼ନ୍ତି। କିନ୍ତୁ ଗୀତାଟା ସନ୍ଧ୍ୟାରେ ପଢ଼ାଯାଏ ନା ଗୀତାଟା କେବଳ ସୂର୍ଯ୍ୟ ଉଦୟ ମାନେ ବାରଟା ଦିନ ବାରଟା ପୂର୍ବରୁ ଗୀତା ପଢ଼ିବ ଆଉ ଗୀ ତା ପାଇଁ ଟିକେ ନିୟମ ରେଷ୍ଟିସନ୍ ଅଛି। କିନ୍ତୁ ଭାଗବତ ପାଇଁ ନାହିଁ ଲୋକମାନେ ମୃତ୍ୟୁ ଶଜ୍ୟାରେ ପଡ଼ିଥିବେ ଭାଗବତ ବି ପଢ଼ନ୍ତି। ସେଠୁ ଠା ଶେଷ ସମୟରେ ଟି ଠା କରଙ୍କ ନାମ ନାମ ନେବେ ଭାଗବତ ସନ୍ଧ୍ୟାରେ ବି ପଢ଼ ତେଣୁ ଗାଁମାନଙ୍କର ଭାଗବତ ଟୁଙ୍ଗି ଥାଏ ସନ୍ଧ୍ୟାରେ ପଢ଼ନ୍ତି। ଆଉ ଭାଗବତଟା ପଢ଼ିଲେ ଟିକେ ସହଜ ଲାଗେ କାହିଁକି ନାଁ ଯୋଉ ସମୟରେ ପଢ଼ି ହବ ଆଉ ଗୀତାଟା ତ କେବଳ ଉଁ ସ କାଳୁ ପଢ଼ିବ ସନ୍ଧ୍ୟାରେ ଗୀତାଟା ପଢ଼ାଯଏନା।
ଆଜ୍ଞା ଯା ହଉ ଆପଣ ଏତେ କଥା ସବୁ ଜାଣିଚନ୍ତି। ମତେ ବି କହିଲେ ମୋର ବି ତା ବିଷୟରେ ଟିକେ ଜ୍ଞାନ ହେଲା।
ଆ ହଁ ନାଇଁ ଜ୍ଞାନ ତ ସମସ୍ତଙ୍କର ଅଛି ଆଉ।
ଆଉ କଣ ଜାଣିଚନ୍ତି ଟିକେ କହୁନାହାନ୍ତି ଭଲ୍ ଲାଗୁଚି ଶୁଣିବା ପାଇଁ।
ହଁ ମୁଁ ତ ଯେହେତୁ ଗୋଟେ ଗୃହିଣୀ ମୋ ରୋଷେଇ ବିଷୟରେ ଟିକେ ଭଲ ଆ ପା ରୋଷେଇ ବିଷୟରେ ଟିକେ ଅଳ୍ପ ବୋହୁତ ଜ୍ଞାନ ଅଛି। ଆଉ ଗଛ ଲଗେ ପତ୍ର ଲଗେଇବାକୁ ଇଚ୍ଛା ଥିଲେ ବି ଜାଗାର ଅଭାବ ପାଇଁ ଗଛ ପତ୍ର ଲଗେଇ ପାରେନା। ନହେଲେ ପୋତିଲେ ଗଛ ବଞ୍ଚିଯାଏ ଆଉ ଏଇ ଯୋ ତ ବର୍ଷା ଦିନ ଆସୁଚି ଯୋଉଠି ଯେମତି ଗଛ ପକେଇଲେ ଗଛ ବଞ୍ଚିଯିବ। ଜାଗାର ଅଭାବ ପାଇଁ ଗଛ ଫଛ ଟିକେ ଲଗେଇ ପାରନା। ହଁ ଛାତ ଉପରେ କିଛି ଗଛ ଲଗେଇଚି। ଦୁଇ ପ୍ରକାର ବ୍ରାହ୍ମୀ ଅଛି ଆଉ ଔଷଧୀୟ ଗଛ କିଛି କିଛି ଜୁଆଣି ଗଛ ଅଛି ଆଉ ଘିକୁଆଁରୀ ଅଛି ଆଉ ଉଁ ତାପରେ ଜ ଏକୁ ଅଛି ତୁଳସୀ ଅଛି ଦିଟା ପ୍ରକାର ଏବେ ଗୋଟେ ଉଁ ତୁଳସୀ ଲଗ ତିଲା ଗୋଟେ ତୁଳସୀ ଆଉ ଗୋଟେ ଇ ତୁଳସୀ ଆଣିକି ଲଗେଇଚି ଦୁଇ ପ୍ରକାର ତୁଳସୀ ଅଛି ଅ ଏମତି ଗଛ ଗଛ ମଛ ଟିକେ ଦୁର୍ଲ୍ହବା
ତି ଆଉ ଗୋଟେ
ଏଁ ତୁଳସୀ ତ ଚାରି ପ୍ରକାର ହଁ ହଁ ନାଇଁ ରାମ୍ ତୁଳସୀ ସାମ୍ ତୁଳସୀ ଏମତି ସବୁ କହନ୍ତିନି କି? କର୍ପୁର ତୁଳସୀ ଗୋଟେ ଏବେ ଆଣିକି ମୁଁ ଲଗେଇଚି କର୍ପୁର ତୁଳସୀ।
କର୍ପୁର ତୁଳସୀ ବି ଥାଏ?
ହଁ ହଁ ଗୋଟେ ମୁଁ ଏବେ ଗୋଟେ ଆଣିକି ଲଗେଇଚି ସେ ଜଣେ ମତେ ଦେଇଥିଲେ ତିନିଟା ଗଛ। ଆଉ ଯୋଡ଼େ ଗଛ ଗୁଣ୍ଡୁଚି କି ଏଣ୍ଡୁଅ କିଏ ଗୋଟେ ଖାଇ ଦେଇେଚି ଯୋଡ଼େ। ଆଉ ଗୋଟେ ବଞ୍ଚିଚି ତାକୁ ଯତ୍ନର ସହିତ ରଖିଚି ଆଉ ହରଗୌରୀ ମଞ୍ଜି ପକେଇ ଛି କାଳେ ଗଛ ହବ।
ଆଜ୍ଞା ହରଗୌରା ଫୁଲଟା ତ ବଢ଼ିଆ ଫୁ
ହଁ ହରଗୌରୀ ସେ ଫୁଲଟା ସବୁ ଠା କୁର ଲଗେଇ ପାରି ବିଶେଷ କରି ଇଁ ମହାଦେବଙ୍କୁ ଲଗାଯାଏ ମହାଦେବ ହର ଗୌରୀ ହଉଛନ୍ତି ପାର୍ବତୀ ତେଣୁ ହରଗୌରୀ ସେ ଫୁଲଟା ଶିବ ବି ଲଗେଇ ପାରିବେ ମଙ୍ଗଳା ମା ଏସବୁ ଲଗେଇ ପାରିବେ ଆଉ।
ଆଜ୍ଞା ଯା ହଉ ଏତେ କଥା ଆପଣ ଜାଣିଚନ୍ତି ଆଉ। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋ ବାବୁ ଅଛନ୍ତି ପୁଅ ଝିଅଟେ ବାହା ହେଇଯାଇଚି ଅ।
ଆଜ୍ଞା ଆଚ୍ଛା ଆପଣ ଘରେ ଗୃହିଣୀ?
ହଁ ମୁଁ ଗୃହିଣୀ।
ଆଚ୍ଛା। ଆଉ ଦେହ ପା ଆପଣଙ୍କର ଭଲ ଅଛି ନାଁ?
ହଁ ସବୁ ଭଲ ଅଛି।
ବର୍ଷା ହୋଉଚି ସିଆଡ଼େ?
ହଁ ବର୍ଷା ହଉଚି ବର୍ଷା ତ ସୋମବାର ରାତିରୁ ବର୍ଷା ହଉଚି। ସୋମ ମଙ୍ଗଳ ବୁଦ୍ଧ ଗୁରୁ ଆଜି ଶୁକ୍ର ମାନେ ଲଘୁଚାପ ବର୍ଷା ଛଅ ତାରିକ ପର୍ଯ୍ୟନ୍ତ ହବ। କଉଛି ଆଉ ଲଘୁ ବର୍ଷା ମାନେ ଯୋଉ ଟିକେ ଟିକେ ହବ ଛାଡିବ ନା। ଘରୁ ରହିହବ ନା ବାହାରକୁ ଯାଇହେବ ସେଇଭଳିଆ ବର୍ଷା ଟା ହଉଚି ଆଉ। ଯୋଉ ଖରା ଗରମ ଯୋଉ ତେୟାଳିଶ ଡିଗ୍ରୀ ପଇଁଚାଳିଶ ଡିଗ୍ରୀ। ଏଇରେ ଲୋକ ଯୋଉ ସନ୍ତୁଳି ଯାଉଥିଲେ ତାକୁ ଟିକେ ତ୍ରାହି ମିଳିଚି ଆଉ। ଆଉ ଏ ବର୍ଷର ପ୍ରଥମ ମୌସୁମୀ ବର୍ଷା ଆଉ।
ଆଜ୍ଞା। ହଁ ସେଟା ତ ଠିକ କଥା ମୌସୁମୀ ବର୍ଷା ହବ ମାନେ ଏମିତି ଲାଗି ରହିବ ଆଉ।
ହୁଁ।
ଆପଣ ଶ୍ରାବଣ ମାସ କରନ୍ତି?
ହଁ ଶ୍ରାବଣ ମାସରେ ମୁଁ ଆଗୁରୁ ବୋଲଵମ ନେଇକି ତିନି ବର୍ଷ ଖଣ୍ଡେ ଯାଇଚି ଆଉ ଆମର ଘର ବା ଆମର ଯେ ତ ଏଠି ଟିକେ ବହୁ ଭଲ ପାଖରେ ଶିବ ମନ୍ଦିର ପାତାଳ ଫୁଟା ମହାଦେବ ଅଛନ୍ତି। ଏଠି ଟିକେ ବେଶୀ ଶୈବ ପୀଠ ତିନି ବର୍ଷ ଯାଇଛି ଆଉ। ପୁଅ ଯାଉଚି ଆଉ ମୋର ଯିବା ବନ୍ଦ କରିଦେଇଚି ଶ୍ରାବଣ ମାସରେ ଆମେ ପୁରା ଭେଜ ଖାଉ। ଯେ ପର୍ଯ୍ୟନ୍ତ ପାଣି ନଢାଳିଚୁ ସେ ପର୍ଯ୍ୟନ୍ତ ପିଆଜ ରସୁଣ ଖାଉନା କି ଅରୁଆ ଖାଇକି ରହୁ ଉଷୁନା ବି ଖାଉନା ପାଣିଢାଳି ସାରିଲା ପରେ ଉଷୁନା ଭାତ ଖାଉ କିନ୍ତୁ ଆମିଷ ଖାଉନା।
ଆଜ୍ଞା ଯା ହଉ। ନା ମୁଁ ବି ଯାଏ ମୁଁ ଗଲିଣି ମୁଁ ଯେବେ ନବମ କ୍ଲାସରେ ପଢୁଥିଲି ସେବେଠାରୁ ଗଲିଣି। ଅ ହେଇଗ ହେଇଯିବ ତଥାପି ଇ ଆଠ ବର୍ଷ ପା ପାଖା ପାଖି ହେଇଯିବ ଗଲିନି ତା ଭିତରେ ଗୋଟେ ବର୍ଷ ଯାଇପାରିନଥିଲି।
ପାଖେରେ।
ଆମର ଏଇଠି ଅଛନ୍ତି ଗୋଖନେଶ୍ଵର। ଆଉ ଉ ଚନ୍ଦନେଶ୍ଵର।
ଆଚ୍ଛା।
ଏ ଠାକୁର ଅଛନ୍ତି ଆଉ ଗୋଖନେଶ୍ଵର ଚନ୍ଦନେଶ୍ଵର। ଆଉ ଟିକେ ଦୂରରେ ବାବା ମଣିଙ୍କର ପିଠଟା। ବାବାଙ୍କ ମଣିପୀଠ ଆଉ ମହାବିନାୟେକ।
ଆଚ୍ଛା ଆଖଣ୍ଡଳମଣି ଅଛନ୍ତି।
ଆଜ୍ଞା ଆଜ୍ଞା ବାବାମଣି ଆଜ୍ଞା।
ଆଚ୍ଛା ବାବାମଣିି।
ଆଜ୍ଞା ଆପଣ କେବେ ବିରଜା ମନ୍ଦିର ଆସିଚନ୍ତି।
ହଁ ହଁ ଯାଜପୁର ବିରଜା ଯାଇଚି। ମହାବିନାୟକ ଯାଇଛି ଯାଜପୁର ବିରଜା ଯାଇଛି।
ଆଜ୍ଞା। ଯା ହଉ ତାହେଲେ ବୁଲାବୁଲି କରିଛନ୍ତି ଆଉ।
ହଁ ଅଳ୍ପ ବହୁତ କିଛି ବୁଲିଛି ଆଉ।
ଏବେ ତ ଯାଜପୁରରେ ସେ ଯୋଉ ବଡ ଶିବ ଷ୍ଟାଚୁ ଟା ହେଇଛନ୍ତି। ସେ ପୁରା ଦେଖା ଜାଉଛନ୍ତି ପୁରା ବହୁତ ଦୂର ପର୍ଯ୍ୟନ୍ତ।
ହଁ ବଡ଼ ଶିବମନ୍ଦିରଟା ଷ୍ଟାଚୁ ହଁ। ସେଇଟା ଟିକେ ବୁଲିବାକୁ ଯିବାର ଇଚ୍ଛା ଅଛି ମନରେ ବି ଇଚ୍ଛା ଅଛି ଟିକେ କପିଲାସ ଯିବି। ଏମିତି ଟିକେ ଭାବନା ରଖି
ହୁଁ। ନା ମୁଁ ବି ଏପର୍ଯ୍ୟନ୍ତ କପିଳାସ ଯାଇନି କେବେ ବି ଯାଇନି। ଵହୁଥର ଯୋଗ ହେଇଚି ଯିବା ପାଇଁ କିନ୍ତୁ ପୁଣି କଣ ହେଇଚି ଆଉ ଯାଇ
କପିଳାସ ଯିବ ସେ ତେରଶହ ବାଉନ ପାହାଚ କି ତେରଶହ ଅନେଶତ ପାହାଚ ଏମତି ଗୋଟେ କଣ। ଆଉ ରାସ୍ତାରେ ବି ଚାଲିକି ଯିବାରେ ହଁ।
ସେଇଟା ସେଇ ସିଢ଼ି ଚଢ଼ିବା ପାଇଁ ତ ମୋତେ ଭାରି ଇଚ୍ଛା।
ନାଇଁ ରାସ୍ତା ବି ଅଛି ମାନେ ତା ଉଁ ପାହାଚ ଉଁ ଦେଇକି ଯିବ ଅଲଗା ବାଟ ମଧ୍ୟ ରଖା ହେଇଚି। ତା ଭିତରେ ଦେଖି ଯିବ ରାସ୍ତା ଦେ
ହେଇଚି ଗାଡି ସବୁ ଯିବା ପାଇଁ।
ହଁ ଗାଡି ଯିବା ପାଇଁ ଯେମିତି ଧୋଉଳି ହେଇଚି ସେଭଳି।
ତ ଛି ଆଜ୍ଞା। ତାହାଲେ ଆପଣଙ୍କୁ ବୁଲାବୁଲି କରିବାକୁ ବି ଭଲ ଲାଗେ?
ହଁ ବୁଲାବୁଲି ବ୍ୟସ୍ତବୋହୁଳ ଜୀବନ ଭିତରେ ଟିକେ ସମୟ ବାହାର କରି ବୁଲିଲେ ମନ ଟା ଭଲ ଲାଗେ ଆଉ।
ଆଜ୍ଞା ଆଉ ଆପଣ ଜଗନ୍ନାଥ ପୁରୀ ମନ୍ଦିର ଯାଇଛନ୍ତି?
ହଁ ପୁରୀ ଯାଇଛି ପୁରୀ ଜଗନ୍ନାଥ ଲୋକନାଥ ସେଠି ପୁରୀରେ ମାତା ମଠ ଆଉ ଯୋଉ ସେଠି ଅଛି ଅଲଗା ଉଁ ମଠ ଫଟ ସବୁ ଯୋଉ ଅଛି ଏମର ମଠ ମଠ ସେ ସବୁ ବୁଲିଚି ହୋଉ ମ୍ୟାଡ଼ାମ ମୁଁ ଆପ ଆପଣଙ୍କ ସହିତ କଥା ହେଇକି ମତେ ବୋହୁତ ଭଲ ଲାଗିଲା।
ଆଜ୍ଞା ଧନ୍ୟବାଦ ଆଜ୍ଞା ଆଜ୍ଞା। ଆଜ୍ଞା ସବୁ ଭଲ।
ଆଉ ଗୋଟେ କଲ୍ ଆସିଗଲାଣି।